ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ହ୍ୟାଲୋ।
ହ୍ୟାଲୋ ନମସ୍
ହଁ ହ୍ୟାଲୋ ହଁ ନମସ୍କାର ଆପଣ ଗାଏବେ ହେଇ ଆପଣ ଗାଏବେ ହେଇଯାଉଛନ୍ତି କୁଆଡ଼େ?
ନାଇଁ ତ।
ଆଉ ମୁଁ ହାଲୋ ହାଲୋ ଆଜ୍ଞା କହୁଛି। ଆପଣଙ୍କୁ ଆପଣ ଉତ୍ତର ଦେଉନାହାନ୍ତି ମୋତେ।
ମୁଁ ବି ହାଲୋ ହାଲୋ କରୁଛି ଆଉ ନେଟୱାର୍କ ତାହାଲେ ପ୍ରୋବ୍ଲେମ ଥିବ ଆଉ।
ଆଜ୍ଞା ଆପଣ କଣ ଖାଉଚନ୍ତି ଆପଣ?
ନାଇଁ ଏମତି ଘରେ ପନିର ତରକାରୀ ହେଇଥିଲା ତ ପନିର ଖାଉଥିଲି ଆଉ।
ଆଚ୍ଛା। ଆପଣ ଖାଲି ପନିର ଆପଣ ଟେ ରୁଟି ଖାଇଲେନି ତା ସହିତ ପନିର ପଟା ମଧ୍ୟ ଖାଇଲେନି ଆପଣ। ଖାଲି ପନିର୍ କଣ ଖାଉଚନ୍ତି ଆପଣ।
ନାଇଁ ମୁଁ ସେମିତି ମାନେ ରାତି ଖାଇବା ଖାଇଲା ଭଳିଆ ଖାଇନି ସେମିତି ଥୁଆ ହେଇଥିଲା। ମୁଁ ଗୋଟେ ପନିର ଆଣିକି ଖାଇକି ଆସିଲି।
ଆଚ୍ଛା ହାଲୁକା ଫୁଲୁକା ଆପଣ ଖାଉଚନ୍ତି ତାହେଲେ ଆଉ?
ହୁଁ।
ହଁ। ଆ ଆପଣ ଖାଉଛନ୍ତି ମାନେ ଗୋଟେ ମାନେ ଜଣଙ୍କୁ ଡାକିବା, ଭଲ ମନ୍ଦ ଟେ ପଚାରିବା, ସେ ଖାଇବେ କି କଣ। ସେ ସବୁ ମାନେ ଜ୍ଞାନ ଆପଣ ସେ ସବୁ ଜ୍ଞାନ ଆପଣଙ୍କର କିଛି ନାହିଁ ନା କଁ।
ମୁଁ ଖାଇଲା ବେଳେ କାହାକୁ ଆଉ ଡକେନି ମୁଁ ଏକା ଖାଇଦିଏ।
ଆଚ୍ଛା ଆପଣ ଏକା ଏକା ଖାଇଦିଅନ୍ତ ସବୁ ଆଉ। ହଁ ଭାରି ଲୋବି ଆପଣ।
ହୁଁ ହୁଁ ଲୋଭ ନ କଲେ ଜୀବନରେ କେମିତି ହବ ଲକ୍ଷ ଯୋଉ ଲକ୍ଷରେ ଆପଣ ଆମେ
ଥାଉ ଆପଣ ଏତେ ଆଉ ଲକ୍ଷ। ଲକ୍ଷ୍ୟ ଜ୍ଞାନ ଆପଣ ମୋତେ ଆଉ ଏତେ ଦିଅନ୍ତିନି ବହୁତ ଦେଲେଣି ଆପଣ। ମୁଁ ଶୁଣି ଶୁଣି ଆଜ୍ଞା ମୋ ମୁଣ୍ଡ ବିନ୍ଧିଲାଣି।
ହ ସେ ତାହେଲେ ଆପଣ ପଚାରୁନାହାନ୍ତି ଆଉ ଆମେ ଆଉ କଣ କହିବୁ ଆମ ଜୀବନରେ ବହୁତ କିଛି ଜିନିଷ ଅଛି ଆପଣ ପଚାରୁନ୍ତୁ ଆମେ କହିବା।
ହଁ ହ୍ୟାଲୋ।
ହ୍ୟାଲୋ।
ଆଉ ଘରେ ସବୁ କଣ କରୁଛନ୍ତି ମା କଣ କରୁଛନ୍ତି?
ମା ଏଇଠି ମୋ ପାଖରେ ଅଛନ୍ତି ବସିଛନ୍ତି ଆଉ ଭଉଣୀ ବି ଅଛନ୍ତି ସମସ୍ତେ ଅଛନ୍ତି ଏଠି।
ଆଚ୍ଛା ବାବା?
ବାବା କାମରେ ଯାଇଛନ୍ତି।
ଆଚ୍ଛା।
ଆଜ୍ଞା ଆଜ୍ଞା ଆମ ଆଡ଼େ ବର୍ଷା ହଉଛି ଆମେ ବସିଛୁ ଆଉ ସିଢ଼ି ଉପରେ ଆଜ୍ଞା ବସିଛୁ ଆପଣଙ୍କ ସହିତ କଥା ହଉଛୁ ଆଉ।
ଆମ ଆ ଆମ ଆଡେ ବି ବର୍ଷା ହଉଥିଲା ଏବେ ଜଷ୍ଟ ସନ୍ଧ୍ୟା ବେଳେ ଛାଡିଛି।
ଆଚ୍ଛା।
ମାନେ ଦିନ ସାରା ସେମତି ଲଗାତାର ଲଘୁଚାପ ଯେମିତି ହୁଏନିକି ମାନେ ପକାଇ ଦିନ ସାରା ଜୋର ନୁହଁ କି ବେ କମ ଧୀରେ ଧୀରେ ନୁହଁ କଣ୍ଟିନିଏସ୍ଲି ଗୋଟେ ଫ୍ଲୋରେ ପ କାଇଁ ସେମିତି ଦିନ ସାରା ଗୋଟେ ଫ୍ଲୋରରେ ବର୍ଷା ପକେଇ ଚାଲିଛି।
କାଲି କିନ୍ତୁ କାଲି କିନ୍ତୁ ଜଣେ ଭାଇଙ୍କର ରିପ୍ସେସନ୍ ଥିଲା ଆମର ଆମ ମାନେ ପଡ଼ିଶାଘର ର ତାଙ୍କର ଭୋଜି ହଉ ଥିଲା। ଦିନ ସାରା ଭୋଜିିହେଲା ତାଙ୍କର ପୁରା ଟେଣ୍ଡ କରିଦେଇଥିଲେ ବର୍ଷା ପର୍ଷା ପକଉନଥିଲା। ରାତିରେ ଯୋ ଲୋକ ଭୋଜି ଖାଇବାକୁ ଆସିବେ ନା ବର୍ଷା ହେଲେ ଆସିବେନି ଭୋଜି ଖାଇବାକୁ। କିନ୍ତୁ ମାନେ ଏମିତି ହେଲା ଯେ ତାଙ୍କର ଭାଗ୍ୟ ଏମିତି ସେ ଠିକ ଦି ତିନି ଘଣ୍ଟା ଭୋଜି ଖିଆହଉଥିଲା। ସେଇତକ ସମୟ ପୁରା ବର୍ଷା ଛାଡି ଯାଇଥାଉ।
ଆଜ୍ଞା।
ପୁଣି ଯେତେବେଳେ ସବୁ କିଛି ସରିଲା ବଣ୍ଟା ବଣ୍ଟି ଗୋଟେ ଦିଟା ରାତିରେ ପୁଣି କାଚିଚି ଆଉ।
ନାହିଁ ଆପଣ ହ୍ୟାଲ ଶୁଣନ୍ତୁ ଆପଣ?
ଆଜ୍ଞା।
ହଁ ଆପଣ ମୋତେ ଫାଷ୍ଟରୁ କହିଦିଅନ୍ତୁ ମୁଁ ଟ୍ରାଏ କରିବି ନା କରିବିନି?
ବୁଝିପାରିଲିନି?
ଆପଣ ଠିକ୍ ବୁଝିଛନ୍ତି‌
ଚେଷ୍ଟା କରନ୍ତୁନି ବିଫଳ ହେବେ।
ଚେଷ୍ଟା କରିବିନି, ନାଇଁ ମୁଁ ସେଇ କଥା ଆପଣଙ୍କୁ କହିଦଉଛି ଉଁ ଫାଷ୍ଟରୁ। ପୁଣି ଚେଷ୍ଟା କରୁଥୁବୁ ପୁଣି ମୁଁ ହବ ପେପ୍ ସଫଳ ହବାକୁ ଚେଷ୍ଟା କରିବୁ।
ଆପଣଙ୍କ ଉପରେ ନିର୍ଭର କରେ ଆପଣ ଚେଷ୍ଟାଟା କୋଉ ଭଳି ଭାବେ ଚଲେଇବେ କିନ୍ତୁ ଉତ୍ତର ତ ସେ ବିଫଳ ହେବେ ହିଁ ଆସିବ।
ବିଫଳ ଆସିବ।
ଆଜ୍ଞା। ନିରାଶ ହେବେ ପରେ।
ଆଚ୍ଛା। ନାଇଁ ମୁଁ ତଥାପି ମାଇଣ୍ଡ୍ ସେଟ୍ କରିଛି ଚେଷ୍ଟା କରିବି। ପାରୁ ପର୍ ପାରୁ ପର୍ଯ୍ୟନ୍ତ ନା କଣ କହନ୍ତି ସେଇଟାକୁ ମୋର ମନ ଖେୟାଲ ପଡ଼ୁନି ମୋର।
ହଁ ପାରୁ, ପାରୁ ପର୍ଯ୍ୟନ୍ତ।
ପାରୁ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିିବି।
ଆଚ୍ଛା, ହଁ ନିହାତି ଆପଣଙ୍କୁ ତ ଆଉ ଆମେ ଅଟକେଇ ପାରିବୁନି, ତେଣୁ ଆପଣ ଆପଣଙ୍କର ପାରିବାରର ସାମର୍ଥ୍ୟ ଥିଲା ଯାଏଁ ଚାଲନ୍ତୁ, ଆଗେଇ ମାଡି ଚାଲନ୍ତୁ କିଛି ଅସୁବିଧା ନାହିଁ।
ଆଜ୍ଞା, ଯୋଉଠି ଆପଣ ଫୁଲଷ୍ଟପ୍ ଲଗେଇବେ ଆଉ ନା କଣ?
ଆଜ୍ଞା, ଆପଣ ଲେଖିବା ଦାୟିତ୍ଵ ଆପଣଙ୍କର କମା ଦବା ଦାୟିତ୍ଵ ଆପଣଙ୍କର। ଇନଭଟେଡ କମା ଦବା ଦାୟିତ୍ୱ ଆପଣଙ୍କର, ପୂର୍ଣ୍ଣଚ୍ଛେଦ ଦାୟିତ୍ଵ ମୋର। ପୂର୍ଣ୍ଣଚ୍ଛେଦ।
ପୂର୍ଣ୍ଣଚ୍ଛେଦ।
ନହେଲେ ପ୍ରଶ୍ନବାଚୀ।
ଆଚ୍ଛା ମୋତେ ଲାଗୁଛି ପୂର୍ଣ୍ଣଚ୍ଛେଦ ଲାଗିବ। ନା ନା ସରି ସରି। ପୂର୍ଣ୍ଣ ନା ନା ବୁଝିପାରିଲିନି। ପୂର୍ଣ୍ଣଚ୍ଛେଦ ମାନେଟା ଆଉ ପ୍ରଶ୍ନବାଚକ ଚିହ୍ନଟା ମାନେ କଣ? ପ୍ରଶ୍ନବା ବାଚକ ଚିହ୍ନଟା ଭଲ, ନାଇଁ ମ ଆଗକୁ ଚାଲିବ। ନା ପୂର୍ଣ୍ଣଚ୍ଛେଦଟା ମାନେ କଣ ସେଇ ଷ୍ଟପ୍? ବୁଝିପାଇଲିନି ମ। ଆପଣ ଟିକେ ଭଲସେ ବୁଝାନ୍ତୁ ମତେ ପ୍ରଶ୍ନବାଚକ ଚିହ୍ନଟା ଠିକ୍?
ହୁଁ, ପ୍ରଶ୍ନବାଚକ ଚିହ୍ନଟା ଆଗ ଆଗକୁ ବଢିବାର ମାନେ କିଛି ଉତ୍ତର ଦବାର ସୂଚନା ଦିଏ, ପ୍ରଶ୍ନବାଚକ ଯୋଉଠି ଥିବ ତାର କିଛି ନା ପ୍ରଶ୍ନ ଅଛି ମାନେ ଉ ଉତ୍ତର ନିଶ୍ଚୟ ଥିବ, କିନ୍ତୁ ପୂର୍ଣ୍ଣଚ୍ଛେଦ ମାନେ ବାକ୍ୟ ମାନେ ବାକ୍ୟ। ନା ତାର କିଛି ପ୍ରଶ୍ନ ଅଛି ନା କିଛି ଉ
ମୋର ଆଶା ମୁଁ ଆପଣଙ୍କଠୁ ପ୍ରଶ୍ନବାଚକ ଚିହ୍ନ ପାଇବି।
ନାଇଁ ଆପଣଙ୍କ ଆଶା ଆଉ ନିରାଶାରେ କଣ ଅଛି ସବୁ ତ ସେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା ଆଉ।
ହଁଅଅ ନାଇଁ ମୋତେ ଲାଗୁଛି ଭଗବାନ ବି ଚାହୁଁଚନ୍ତି।
ଆପଣଙ୍କୁ ଲାଗିବା ନ ଲାଗିବାର କଣ ଅଛି ଜଗନ୍ନାଥଙ୍କୁ ଲାଗିବା ଦରକାର ନା ଆଉ।
ହଁଅ ନାଇଁ ମୋର ବି ଆଶା ଅଛି ଭଗବାନଙ୍କ ଉପରେ। ଭଗବାନ ଯାହା କହିବେ ପ୍ରାଣୀଙ୍କର ମଙ୍ଗଳ ପାଇଁ।
ଆଚ୍ଛା, ଆପଣ ଯା ଯାଇଥିଲେ ଦେବସ୍ନାନ ପୂର୍ଣ୍ଣିମାକୁ?
କୋଉଠି କହିଲେ?
ଦେଖିବାକୁ ହଁ ଜଗନ୍ନାଥଙ୍କ ପାଖକୁ।
ନା ଏଇ ଆଜ୍ଞ ଜ୍ଞା ଆମେ ଯାଇନୁ ଏ ଭିଡ଼ ବି ଟିକେ ରହୁଚି ଭକ୍ତ ଭକ୍ତମାନଙ୍କ ଗ ଗ୍ରହଳି
ହଁ ଭ ବହୁ
ଆପଣଙ୍କୁ ଶୁଭୁ ଶୁଭୁଚି କି ସେ ଝିଅ ଟିକେ ଡାକୁଚି।
ଆଜ୍ଞା ଆଜ୍ଞା ସୁବୁଚି ଶୁବୁ
ଶୁଭୁଚି ମୁଁ ଦୂରେଇ ପଳେଇ ଆସିଲି ସେ ବା ବାବା ଚିଲଉଚି ତ
ହୁଁ ଆଉ କଂ କରିବା ଆମେ ତ ଆଉ କଥା ହବା ପାଇଁ ରାତିରେ ଘ ଘରୁ ଯାଇପାରିବାନି ନା ତେଣୁ ଆଉ ଯଥା ସମ୍ଭବ ଆମେ ଭଲ ଜାଗାରେ ବସିବା ଆଉ କଣ ହ ପୁରା ଛାତ ଉପରକୁ ଯିବା ହାରିକି।
ଆଜ୍ଞା ଛାତ ଉପରେ ମେଘ ହଉଛି ଆମେ ଭିଗିଯିବୁ ଆଜ୍ଞା ଥଣ୍ଡା ହେଇଜି ଆପଣ ମୋ ଜୀବନ ନେବେ।
ନାଇଁ ଯେ ମୁଁ ମୁଁ କହିଲିବା ନା ଆମେ ଆଉ ଯେତିକି ସମ୍ଭବ ଆମେ ସେତିକି ଉପରକୁ ଯି ବୁ ଆଉ ସାଉଣ୍ଡ ଟା ହେଲେ ଆମେ ଆଉ କେ ତେ ଉପରକୁ ଯାଇପାରିବୁ ମୁଁ ଆପଣଙ୍କୁ କହୁଛି ଯେ ଆମେ ଆଉ ଯାଇପାରିବୁ ନାହିଁ।
ଆଛା ତ ମୋ କହିବାର ଅତ୍ତ ମୋତେ ଯା ଲାଗୁଛି ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ପ୍ରଶ୍ନବାଚକ ଚିହ୍ନର ଆଶା ମିଳ ଆ ମିଳିବ ମୋର ଆଶା ଅଛି।
ନିହାତି ଅପେକ୍ଷା ଆଉ ଆ
ଅପେକ୍ଷା ହିଁ କୃଷ୍ଣ। ଅପେକ୍ଷା ହିଁ କୃଷ୍ଣ ଅପେକ୍ଷା କରିଚାଲିବା ଦେଖିଆ କଣ ହଉଚି ନା କଣ।
ନାଇଁ ନାଇଁ ଆଶ୍ ତା ଆପଣଙ୍କର ଜୀବନ ହଉଚି ଆସ୍ତା। ଜୀବନର ଅନ୍ୟ ନାଁ ହଉଚି ଆସ୍ତା ଆଉ ବୁଝିପାରିଲେ ନା ନାଇଁ ଆମେ ବଞ୍ଚିଚେ ହଁ ଆମେ ବଞ୍ଚିଛେ କେବଳ ଆଶ୍ତା କୁ ନେଇକିନା ଆଉ। ଆଉ କାଲି କି ଆଉ କାଲି ମୁଁ ଗୋଟେ ଭଲ ଚାକିରି ପାଇବି ସେଟା ଗୋଟେ ଆଶ୍ତା ନା ଆଉ। କାଲି ମତେ ଭଲ ଖାଇବା ମିଳିବ ସେଇଟା ଗୋଟେ ଆଶ୍ତା ନା ଆଉ। ଆମେ କଣ ଜୀବନ ବାସ୍ତବତାକୁ ନେଇକି ବଞ୍ଚୁଚେ ଆମେ ଆଶ୍ ତା କୁ ନେଇକି ବଞ୍ଚୁଛେ ଆମେ କେହି ବାସ୍ତବାଦୀ ନୁହଁ। ଆମେ ସବୁ ଆଶାବାଦୀ ଆମେ କେହି ବାସ୍ତବାଦୀ ନୁହେଁ ତେଣୁ ଯଦି ବାସ୍ତବାଦୀ ହୁଅନ ନ୍ତା ତାହେଲେ ଦି ଦୁନିଆ ଟା ଆମକୁ କିଛି ଅଲଗା ପ୍ରକାର ଦେଖନ୍ତା ଯେହେତୁ ଆମେ ଆସ୍ଥାବାଦୀ ହଉଚେ ତେଣୁ ସବୁ କିଛି ଆମେ ଆଶା ରେ ଆଶାରେ ଆଶାର ଗୋଟେ ପାହାଡ ଆମ ପାକାନ ଆମ ଆଗରେ ଗୋଟେ ଆଶାର ପାହାଡ ଅଛି।
ଆଚ୍ଛା ଆପଣ କହିବାର ଅର୍ଥ ହେଲା ମୁଁ ଆଶାରେ ରହିବି ଆଉ।
ଆଜ୍ଞା ତେଣୁ ଆଶା କରନ୍ତୁନି ଆଶା ଆପଣଙ୍କୁ ନିରାଶା ନିଶ୍ଚିନ୍ତ କରିବ।
ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା ଆପଣ ନିରାଶ କଥାଟା ଆ ଆପଣ କୁହନ୍ତୁନି ମୋତେ ବହୁତ ବ ଖରାପ ଲାଗୁଛି ଆଜ୍ଞା ମୋ ମନକୁ କଷ୍ଟ ହୋଉଚି।
ଆଚ୍ଛା କ କରିବା ସବୁବେଳେ କଷ୍ଟ ମାନେ ଏଇ ଜିନିଷ ଟା ହିଁ ସତ୍ୟ ହେଇଥାଏ ସତ୍ୟ କଥା ସବୁବେଳେ କଷ୍ଟ ଦିଏ।
ଆଜ୍ଞା ମୁଁ ନିରାଶ ହୋଇଯିବି ଆଜ୍ଞା ମୁଁ ଭାଙ୍ଗି ପଡ଼ବି।
ଭାଙ୍ଗିବା ଆଉ ଉଠିବା ହିଁ ତ ମଣିଷ ଜୀବନର ଗୋଟେ କାମ। ଭାଙ୍ଗିବା ପୁଣି ଗଢିବା ଗଢିବା ପୁଣି ଭାଙ୍ଗିବା
ଆଜ୍ଞା।
ଜନ୍ମଠୁ ଜନ୍ମ ହେଲା ପରେ ଆଉ ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ଯୋଉ ସମୟ ଟା ଚାଲିଥାଏ ସେଇଟା ହଉ ତ ଜୀବନ ଆଉ କଣ। ଜନ୍ମ ମୃତ୍ୟୁ ଭିତରର ଯୋଉ ଜିନିଷଟା ଅଛି ସେଇଟା ହଉଛି ଜୀବନ। ଆଉ ସେଇ ଜୀବନରେ ସବୁ କିଛି ଅଛି ହସ ଦୁଃଖ ଆଶା ନିରାଶା ଭଲ ମନ୍ଦ
ହଁ। ନାଇଁ ସେ ଆମ ଝିଅ ଆସିଲା ମୁଁ ତାକୁ କହିଲି ଟିକେ ପାଟି କରନା ତାକୁ ଠାରରେ ମୁଁ କହିଦେଲି। ସେ ଯାହା ହଉ ବୁଝିଗଲା ସେ ଏବେ ଚୁପ୍ ଅଛି ମୋ ପାଖରେ ବସିଛି। ଧନ୍ୟବାଦ ମୁଁ ଦଉଛି ତୋତେ ଝିଅ ଧନ୍ୟବାଦ ଝିଅ।
ତାଙ୍କର କୋଉ କ୍ଲାସ୍ ହେଲାଣି?
ଆଜ୍ଞା ତାଙ୍କର ଏବେ ପଚାରୁଛି ଝିଅକୁ ଥ୍ରୀ।
ଆପଣ ତାଙ୍କ ଭାଇଟି ଆପଣ ତାଙ୍କ ଭାଇଟି ନା ଦଦା?
ଆଜ୍ଞା ବାବା ଡାକୁଛନ୍ତି ମତେ କିନ୍ତୁ ଦା ଦାଦା।
ଆଉ କେ ଜାଣିନାହାନ୍ତି କେମିତି ତାଙ୍କର କୋଉ କ୍ଲାସ?
ହେ ମୋର ଏତେ ଖ୍ୟାଲ୍ ନାହିଁ ନା ମୁଁ ସେଥିପାଇଁ ଜାଣିନି।
ଓହୋ ଆଚ୍ଛା ଆଚ୍ଛା ଏବେ ତାଙ୍କର ଥ୍ରୀ କ୍ଲାସ୍ ତାହାଲେ?
ଯେହେତୁ ଆମେ ସେଠି ରହୁଛୁ ଏତେ ଧାରଣା ନାହିଁ ଆଉ। ବିଶେଷ କିଛି ଆଉ ଯିବା ଆସିବା ଚାଲିଛି ପ ତଥାବିି ଏତେ ମୁଁ ଜାଣିଥିଲି ତାର ଏବେ ହେଇଥିଲା। ଟୁ କୋଉଦିନ ଥ୍ରୀ ହେଇଗଲା ଆଉ।
ଓହୋ ଆଚ୍ଛା ଆଚ୍ଛା ଉଁ ଆପଣ ଜାଣି ନାହାଁନ୍ତି କି ଟୁ କ୍ଲାସ ଟୁ କ୍ଲାସ ରେ ସେ ଥିଲେ ଶିକ୍ଷା ବର୍ଷ ଆରମ୍ଭ ହେଇଛି ମାନେ ନିଶ୍ଚିତ ଥ୍ରୀ କ୍ଲାସକୁୁ ଆସିଥିବେ। ସେଥିରେ ଧ୍ୟାନ ଦବାର ତ କିଛି କଥା ନାହିଁ।
ହଁ ହଁ ଯେ ଆପଣ କହିବାର ଅର୍ଥ ଟା ମୁଁ ବୁଝି ବୁଝିପାରୁଛି। କିନ୍ତୁ ମୋର ଏତେ ଧାରଣା ନାହିଁ ନା ମୁଁ ଆପଣଙ୍କୁ କହିଦେଲି ଫ୍ଲୋରେ।
ଆଜ୍ଞା।
ଆଜ୍ଞା ଆଜ୍ଞା।
ଚାଲ ମୁଁ ତଳକୁ ଯାଉଛି ଚାଲ ଆଜ୍ଞା। ହାଲୋ ନା ଆପଣଙ୍କୁ କଣ ଆପଣଙ୍କୁ ଆପଣଙ୍କୁ କଣ ଲାଗୁଛି? ଇଏ ପୁ ପୁ ପୁନଚ୍ଛେଦ ଲାଗିବ ନା ପ୍ରଶ୍ନବାଚକ ଚିହ୍ନରେ ରହିବ?
ନାଇଁ ମୁଁ କ ଭାବୁଛି ପୂର୍ଣ୍ଣଛେଦ ଲଗେଇଦେଲେ ଭଲ। କାରଣ ମୁଁ ପୁନ ପ୍ରଶ୍ନବାଚକ ଦେଲେ ମୋ ଲକ୍ଷ୍ୟ ପୂରଣ ହବନି ଆଉ ପୁଣି ମୋହମାୟାରେ ପଶିବା କଥା।
ନାଇଁ ଶୁଣନ୍ତୁ ମୋହମାୟା ମୋହମାୟାଠୁ ଆମେ ଦୂରେଇକି ରହିବା। ନର୍ମାଲି ଜଷ୍ଟ ଆଡେ ଜଷ୍ଟ ଆଗେ ଫ୍ରେଣ୍ଡରେ କଥା ହବା। ଆପଣ ଆପଣଙ୍କ ଲକ୍ଷ୍ୟ ପୂରା କରନ୍ତୁ କିଛି ଅସୁବିଧା ନାହିଁ ଆଜ୍ଞା।
ଆଚ୍ଛା।
ଆଜ୍ଞା। ନା ମୁଁ ଯୋଉ ମୁଁ ଯାହାଟା କହେ ଖୋଲା ଖୋଲି କଥା କହେ ଏମତି ମାନେ ଇଏରେ କହିବାର ମୋର ଉଦ୍ଦେଶ୍ୟ ନୁହଁ ବୁଝିଛି ବୁଝିପାରୁଛନ୍ତି କି ଆପଣ?
ହୁଁ, ହୁଁ, ହୁଁ,।
ଆଜ୍ଞା ବର୍ଷା ତ ଆଜ୍ଞା ବହୁତ୍ ଜୋର ହେଲାଣି। ଆପଣଙ୍କ ଆପଣ ଆପ ଆପ ଆପ ଆପ ଆପଣ ଆପଣଙ୍କ ଲକ୍ଷ୍ୟ ପୂରଣ କରନ୍ତୁ କିଛି ଅସୁବିଧା ନାହିଁ। ଆପଣଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ମୁଁ ମଧ୍ୟ ଆପଣଙ୍କୁ ସହାୟତା କରିବି ଯାହାଟା ପାରିବି।
ଧନ୍ୟବାଦ ସାର୍ ଆପଣଙ୍କ ଠୁ ଆପଣ ମୋ ବିଷୟରେ ଏତେ କଥା ଶୁଣିକି ମତେ ବହୁତ ହୁଁ ଖୁସି ଲାଗିଲା। ଆଉ ଆମେ ପରବର୍ତ୍ତୀ କଲ୍ ରେ ସବୁ ବିଷୟରେ କଥା ହବା ରଖୁଛି ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ନମ